ହଁ ତ ଯିବ କଥା କ ହ୍ୟାଲୋ।
ହଁ କଣ କରୁଛୁ କି?
ଏ ରୋଷେଇ।
ଓହୋ ଭାତ ହେଇ ସାରିଲାଣି?
ହଁ ଭାତ ହେଇ ସାଇଲାଣି ଭଜା ହେଇ ସାଇଲାଣି।
ଅହଂ। ଆଉ ବାପା କୁଆଡେ ଯାଇଛନ୍ତି ନାନ ମୁଁ ରୋଷେଇ
ରୋଷେଇ।
ହୁଁ।
ଆଉ ଗେଲୁ?
ଏଟା ଘରେ ଅଛି।
ଓହୋ କେତେବେଳେ ଟାକୁ ନେଇକି ଯିବୁ?
ଏଇ ହେଇଯିବ ଏଗାରଟା ବାରଟା।
କାହାକୁ ବୁଝିକି କିଏ କହିଛନ୍ତି?
କଣ କହିଲୁ?
ମୁଁ କହିଲି କିଏ ବୁଝିକି କହିଛନ୍ତି ନା କଣ
ହଁ ହଁ ହଁ।
ଆଉ କଣ କଣ କହ ଆଉ ଜଳଖିଆ ଖାଇଥିଲୁ କଣ?
ହଁ ରୁଟି ଖାଇଥିଲି।
ହଁ।
ବାପା କୁଆଡ଼େ ଯାଇଛନ୍ ନା କଣ? ହିଁ ସେ ଘରେ ଅଛନ୍ତି। ମୋ ବାପା କୁଆଡ଼େ ଯାଇଛ ନା?
ହଁ ବାପା ଏଇ ଯାଇଛନ୍ତି ବଜାର ଆଡେ।
ଅହଁ।
ଆଉ ତ ଶାଶୁ ଗାଧେଇଲେଣିି?
ନା ନା ସେ ଗାଧେଇ ନାହାନ୍ତି।
ଆଉ କଣ କହ ହଁ ମୁଁ ଗରମ ଖାଇବି। ତାଙ୍କର ଖାଇବି ପଖାଳ। ଆଉ ଝିଅ ପଖାଳ ଖାଇବ ମୁଁ ଖାଇବି ଗରମ। କାଲି ଖାଇଥିଲି ପଖାଳ ଆଜି ପଖାଳ ଖାଇବିନି।
ହଁ।
ଆଉ କଣ, ଆଉ ଯୋଉ ତୋର ଭାତ, ଫାତ ରୋଷେଇ ସରିଲାଣି?
ନା ଭାତ ବସିନି, ଆଗ ତରକାରୀ ହେରିଆ କରିଦଉଛି ତାପରେ ଭାତ ବସିବ ପଛରେ।
ପଛରେ ଭାତ ବସେଇବୁ।
ହୁ, ଏଇ ତରକାରୀ ଟା ହେଇ ଗଲା ପରେ, ଭାତ ବସେଇବି।
ବାଇକ ରେ ଯିବୁ ନା, ଗାଡି ଆଣି-ତମ ଗାଡି ଆଣିବ?
ବା
ବାଇକିରେ ପଳେଇବ?
ସନ୍ଧ୍ୟା ବେଳକୁ, ଆଉ ଗୋଟେ ଜାଗାକୁ, ନେଇକି ଜି ଏଠି ଯଦି ନ ହୁଏ, ତାହେଲେ ସନ୍ଧ୍ୟାବେଳକୁ ଆଉ ଗୋଟେ ଜାଗାକୁ ଯିବୁ ଆଉ। ଜାଗାକୁ ଯିବୁ ନହେଲେ ନାହିଁ, କାଲି ପହରଦିନ ଆଡ଼କୁ, କଟକ ନେଇଯିବୁ।
ହଁ।
ହୁଁ।
ଆଉ ଯୋଉ ଶଶୁର ଘରେ ଅଛନ୍ତି?
ହଁ ଏଠି ଯଦି ଭଲ ନ ହୁଏ, ତାହେଲେ କାଲି ପହର ଦିନ ଆଡ଼କୁ କଟକ ନେଇଯିବୁ। ହଁ ଘରେ ଅଛନ୍ତି ପା।
ଆ ହଁ। ତୁ କୋଉଠି ଅଛୁ କି ଶୁବୁନି?
କଣ, ଶୁଭୁନି? ମୁଁ ତ ବାହାରେ ବସିଛି।
ଓହୋ।
ତୁ ଘର ଭିତରେ ଦେଖ ଅଛୁ।
ଆଉ ଗେଲୁ ଗେଲୁ ଜମା କିଛି ବି ଖାଇନି?
ନା। କିଛି ବି ଖାଇନି। ଗେ, ଦେଖିଆ ଦେଖ ଖେଇବୁ, ଯଦି ନ ହୁଏ, ପହରଦିନ ଆଡକୁ ଦେଖି କଟକ ନେଇଯିବୁ।
ହଁ, ନହେଲେ ନେଇଯିବୁ ସେଇ ଶିଶୁ ଭୁବନ, ନେଇଯିବୁ।
ନା, ନା ଶିଶୁ ଭୁବନ ନୁଏ।
ଆଉ, ଆଉ ଅଲଗା ଏଠି?
ଗୋଟେ ପ୍ରାଇଭେଟ୍, ପ୍ରାଇଭେଟ୍ ଡକ୍ଟର ପେଟ ପାଇଁ ଦେଖେ।
ଅ, ହା। ପ୍ରାଇଭେଟ୍ ଡକ୍ଟର?
ହଁ, ହଁ, ହଁ, ପେଟ ପାଇଁ ଦେଖାଉଛନ୍ତି ଡାଇଯ
ଓ ହୋ।
ପେଟ ପାଇଁ ସେ ଦେଖିଲେ ଭଲ କହୁଛନ୍ତି।
ଓ ହୋ।
ଛୁଆଙ୍କର।
ଛୁଆଙ୍କର ସେ।
ହୁଁ, ହୁଁ, ପ୍ରାଇଭେଟ୍ରରେ ଦେଖାଇବୁ। ଗମେଣ୍ଟରେ କାଇହିଁ ଦେଖାଇବୁ, ସିଏ କହିବେ ଆଡ଼ମିସନ୍ କର ପକେଇକି ରଖ।
ହଁ, ଗମେଣ୍ଟ ରେ ସେ କହିବେ। କିହିବେ ଆଡମିଶନ ଆଗ କରିଦିଅ।
ଆଡ଼ମିସନ୍ କର, ଯେ ପର୍ଯ୍ୟନ୍ତ ନ ଖାଇଛୁ ସେ ପର୍ଯ୍ୟନ୍ତ ଛାଡ଼ିବୁନି। ଆଉ ହଁ ଏତେ ଧନ୍ଦା କିଏ କରୁଥିବ। ପ୍ରାଇଭେଟରେ ଦେଖାଇଦବୁ, ଆମ ଇଛା ହେଲା ଆଡ଼ମସନ୍ କରିବୁ। ଆମ ଇଚ୍ଛା ନ ହେଲା ଆଡ଼ମିସନ୍ କରି ବୁନି ସରିଲା।
ହ କରିବୁ ହଁ।
ହଁ ଆମ ଇଚ୍ଛା ହେଲେ କରିବୁ, ଆମେ ଇଚ୍ଛା ନହେଲେ କରିବୁନି।
ହଁ। ଆଉ ସିଏ ତ ନହେଲେ, ଯେ ତମେ ଦେଖେଇବ ଗମେଣ୍ଟରେ ଦେଖେଇବ, ସେ କହିବ ଆଡମିସନ କର, ସେ ବା ନ ଖାଇବା ପର୍ଯ୍ୟନ୍ତ ତାକୁ ଛାଡିବେନି।
ନା ନା, ଏରା ଏତେ ଧନ୍ଦା ପାରିବିନି। ରହିବା ସିଷ୍ଟମ ହେଲେ ରହିହେବନି। ମୁଁ ତ ରହିପାରିବିନି ମେଡ଼ିକାଲ ଥ୍ରୁରେ ମୁଁ ରହିପାରିବିନି।
କହିବାକୁ ହେଲେ କେମିତି ରହିବ।
ନା ରହିହବନି।
ହୁଁ।
ମେଡ଼ିକାଲ ଖୋଲିଲେ ଜମାରୁ ରହିପାରିନି ତାପରେ ଆମେ ଗାଡ଼ି ନେଇକି ଯିବୁ ସନ୍ତାନଙ୍କ ନେଇକି ଯିବୁ ତାଙ୍କର ପୁଣି। ଡିୁଟି ଫିୁଟି ଅଛି ନାହିଁ ଖାଲି କହିଦେଲେ ହେବ ପୁଣି କଣ ଆମେଇଠୁ ଗୋଟେ ଗାଡ଼ି ଭଡ଼ା କରିକି ଆସିବୁ ନା କଣ।
ନା ତ।
ଆମ ଗାଡ଼ି ନେଇକି ଯିବୁ ଯେତେବେଳେ ପୁଣି ଆଉ ସିଏ ପୁଣି ଆସିବେ ନା ନହିଁ ଘରକୁ। ଆମେ ସେ ପ୍ରାଇଭେଟ।
ହଁ ସେଟା।
ଦୁନିଆ ଏ ଏହିଇ ଛୁଆ ପାଇଁ କେହି ଏବେ ନାହିଁ।
ଆଉ କମ ହଇରାଣ ନ ଖାଇଲେ ନ ପିଲେ ତମେ ତମେ ଯେତେ ରାନ୍ଧା ବାଢା କରିକି। ଖାଇଲେ ପିଇଲେ ଗୋଟେ ଛୁଆ ଖାଇବନି ଭଲ ଲାଗିବ ନା।
ଧଉରି ଧଉରିିକି ଆମ ଇଏ ହେଇଗଲାଣି ଖାଇବୁି ପିବୁନି ଧଉଡ଼ି ଧଉଡ଼ିଆ ନେଇକି ଯିବୁ ପୁଣି ଆସିବୁ।
ଆଉ ଏଠିକି ନ ଏଠିକି ନଁଠିକି ନ ଦୁନିଆରେ ଦେଖା ସେବେକି ବି ତା ଭିତରେ ବି। ସେ ପର୍ଯ୍ୟନ୍ତ ବି ଖାଉନି।
ଖାଉନି କିଛି ନାହିଁ ଆଉ ତୁ କଣ କରିବୁ ତାକୁ।
କଣ ତାର ଗୋଟେ କିଛି ହେଇଛି ନା ଆଉ ନହଇଥିଲେ ଗୋଟେ ଛଡା। ଖାଇବନି କହି ଯୋଉ। ଜନ୍ମ ହେବା ଛୁଆ ଏଇନଆ ଜନ୍ମ ହଉଛନ୍ତି ଆଉ ଟିକକୁ ପୁପୁ ଖୋଜୁଛନ୍ତି ଆଉ ସେ ଛୁଆ ଛୁଆ ଗୋଟେ ଦି ବର୍ଷର ଛୁଆ ଖାଇବା ପାଇଁ ଖୋଜିବନି। ସେ କିଛି ଗୋଟେ ହେଇଛି ନା ଆଉ ନ ହେଇଥିଲେ କାଇହିଁ ଖାଇବାକୁ।
ଅଲଟ୍ରାସାଉଣ୍ଡ ନାହିଁ।
ହଁ ନହେଲେ ସେ କଟକ ନେଇଯ ଅଲଟ୍ରାସାଉଣ୍ଡ କରିବୁ ପେଟ ଦେଖିିଆ।
ହୁଁ ସେଇଆପା କରିବୁ। ସେ ଅଲଟ୍ରାସାଉଣ୍ଡ କରିବୁ ପେଟ ପେଟ ଯଦି କଣ ହେଇଥିବ ସେ ସେ ଅନଥରେ ମେଡ଼ିସିନ ଆଣିବୁ ଆ। କଣ କହିଲି ଏତେ ଦିନ ରହିଲାଠୁ ଖାଦ୍ୟ ନଳିୀଟା ଶୁଖିଯିବ ତାର। ଏଦିନ ହେଲାଠୁ ଖାଦ୍ୟ ନଳ ଟା ଶୁଖିଗଲେ ସଇଲା।
ହଁ। ପେଟ ଗ୍ୟାସ ହେଇ ହେଇ ହେଇ କୁଆଡକୁ ଧରିବ।
ହଁ ପା। ତାର ଏମିତି ହଠାତ କିିନିଆ ଗ୍ୟସ ହେଇଚି ସାଙ୍ଗେ ସାଙ୍ଗେ ବାନ୍ତି।
ହଁ।
ସେଇଥି ପାଇଁ
ନାଇଁ ତୁ। ନବାକୁ ନେଏ। ନେଇକିନି ଦେଖେ ଯଦି ଉ ଯଦି ଏମିତି ହେଲା ତାହେଲେ ନେଇଯିବୁ। ପରଦିନ ଆଡକୁ କଟକ କାଲି ଦିନ ଅପେକ୍ଷା କ ପରଦିନ କଟକ ନେଇଯିବୁ ଆଉ।
ସେଇଆପା କରିବୁ।
ହଁ
ଆଉ।
ଆଉ କଣ କହ?
ଆଉ କଣ କହ ନା ନା ସେ କେହି ଗାଧେଇ ନାହାନ୍ତି।
ଦେଇନାହାନ୍ତି।
ନା ଏଇ ରୋଷେଇଟା ହଉଛି ରୋଷେଇ ସଇଲେ ଆଉ ଛୁଆ ଧନ୍ଦା ତ ବୁଝି ବୁଝିକା ମୋ ହେଇଯାଉଛି ନଅଟା। ତାକୁ ମୁ ପହଲେଇ ପହଲେଇକା କାଳେ ଖୋଇବୁ କି କଣ କରିବୁ ବୋଲି ନଅଟା ହଉଛି ଔଷଧ ଖୋ ପରସ୍ତ କୁ ପରସ୍ତ ଔଷଧ ଖଉଛି ସେତକ ବି ଖାଉନି।
ହଁ।
ଆ ତା ପିଛରେ ପଳାଉଛିିବ ଆମର ସିଏ ସେ କଣ ଛାଡ଼ୁଛି ହେଲେ ଛାଡ଼ୁନାହିଁ।
ଆଉ ତାକୁ ଭୋକ ଲାଗୁଛି ଆଉ ଭୋକ ଲାଗୁଛି ଖାଉନିଁ ସିନା ଭୋକ ଲାଗୁଛି ଛାଡିବ କେମିତି। କାନ୍ଦିବା ନିଚେ ଦିଆ ଲାଗୁଛି ଶୋଇ ପଡୁଛି ଏଇଆ କରୁ ଆଉ ତାକୁ ଭୋକ ଲାଗୁଛି ବଡ ମଣିଷ ଯଦି ଗୋଟେ ଦିନ ଉପାସ ରହି ହେଲେ ନିଶ୍ଚଦିଆ ହେଇଯିବ ସେ ଗୋଟେ ଛୁଆଟେ ଆଠ ଦିନ ହେଲା ମୂଳରୁ କିଛି ଖାଉନି।
ହଁ ବା, ଆଠ ଦିନି
ପନ୍ଦର ଦିନ ହେଲା ଖାଉନୁ କଣ? କରିବ ଦେଖିବାକୁ କହୁନୁ ସେ ଛୁଆ ଜୀବନ ବଞ୍ଚିବ ନା ଦେଖିବା କହୁନୁ।
ପନ୍ଦର ଦିନ ହେଇଗଲା ତାର ସବୁ ଖାଦ୍ୟ ରା଼ ଖାଲି ଫୋପଡ଼ା ହଉଛି ଖାଇବାର ନାହିଁ।
ଆଉ କାଳେ କାଳେ ଗୋଳେଇଲେ କାଳେ ଖାଇବ କି ଅନେ
ପୁଣି ଗିଲାସ ରେ ଖାଲି ଯୋଉ ଯେ ଚାହା, ଚାହା କରିକି ଦିଆହଉଛି ତେବେ କେରି ପିଉନି ଥରେ ପାଟିକି ନେଇଯାଉଛି ଚାହା ଭାବିକି ଥରେ ପାଟିକି ନେଉଛି। ଛି ତାପଟା ଜାଣିଦେଉଛି ସାଙ୍ଗେ ସାଙ୍ଗେ ମନା କରିଦେଉଛି। ଠେଲି ଦେଉଛି ହାତକୁ ନା ଖାଦ୍ୟଟା ବା ଜାଣି ଦେଉଛି ସାଙ୍ଗେ ସାଙ୍ଗେ। ଟେଷ୍ଟରୁ ହ ତାପରେ ଆଉ ଅନ୍ୟ ଜିନିଷ କଣ ବିସ୍କୁଟ ଦବୁ। ବିସ୍କୁଟାକୁ ଟିକଏ ନାକୁ ଖାଉଛି ସାଇଲା ହେଟାକୁ ଫୋପାଡ଼ୁଛି। ହୁଁ ସବୁଆଡୁ ଖଞ୍ଜା ହଉଛି କିନ୍ତୁ କିଛିଟା ଖାଉନି, ସବୁଆଡୁ ଖଞ୍ଜା ହଉଛି କିନ୍ତୁ କିଛି ଖାଇଆକୁ ଇଛା କରୁନି।
ଉଁ ହୁଁ। ଦେଖା ଦେଖା ଦେଖିଆ ଦେଖେଇି ସେ କଣ କହୁଛି ଯଦି ଆଜି ଦିନ କାଲି ଦିନ ଟା ଦେଖ ନହେଲେ ତୁ ତାକୁ ନେଇକି ପଳେଇବ ଆଉ
ହଁ କାଲି ସେମିତି ଟିକେ ପାଣି କରିକି ଗୋଳି ପେଇ ଦେଇଥିଲି, ଜାଣି ପାରିଲାନି, ଖେଳେଇ, ଖେଳେ ଇକା ଆଜି ତ ଜାଣି ଦଉଛି ସବୁ କାଲି ସେଇ ହଳପଟିକିନାକୁ ପାଣି
ପିଇ ଦେଇଛି ତାମାନେ ମତେ ଫେର ବାଆଁରା ହେଇକି
ଫେଣି ଦବ ସେଇଟାକୁ ବାରିକି ବୋଲିକି ସୋଇଲା ଆଉ ବାରି ବାରିକା ଖେଳୁଥିଲା। ଟାଇମ୍ ରେ ଖାଲି କହିଲି ଚାହା ମୁଁ ଟିକିଏ ନକୁ କ୍ଷୀର ପିଇଲି ସେ ଟିକିଏ ହଲିକ୍ସି ପିଇଦବ। ମୁ କହିଲି ଏଇଟା ଦେଖେ ମୁଁ ପିଉଛି। ପୁଣି ଆଜି ନେଲି ସେଇଟା ମୁଁ କହିଲି ନି ବାବା ଦେଇକି ହଲିସ୍କ୍ କ୍ଷୀର ପି ଜାଣିଦେଲା ଆଉ ପିଲାନି।
ହଁ ହଁ।
ଜାଣିଦଉଚି ସା। ମାନେ ଗୋଟେ ଜିନିଷ ଯାହା କରୁଛି ଗୋଟେ ଜିନିଷ ତାପର ସେକେଣ୍ଡ ଟାକୁ ସେ ସାଙ୍ଗେ ସାଙ୍ଗେ ଧରି ଦଉଛି। ସେଇ ସେକେଣ୍ଡ କୁ ଯାହା ଆଉ କିଛି କରୁନି ଆଉ ଭାତ ଭାତ ଟା କୁ ଖାଇବାକୁ
ସେ ଏଇନୁକା ଏଇନା ବର୍ଷର ଛୁଆ ଯେମିତି ହେଲାଣି ଏଇନା ବା ଭାତ ଡାଲି ଅଧତାଟିଏ ନେଖା ଖାଇଦିଅନ୍ତା।
ସେ କେତେ କେଜି ଅଛି ନଅ କେଜି ଆଠଶହ ଯେତିକି ଥିଲା ସେତିକି। ଏଇ ନଅ କେଜି ଆଠଶରେ ରହିଚି। ଆଉ ବଢୁନି କି କମୁନି ସେତିକିରେ ରହିଚି। ନଅ କେଜି ଆଠଶରେ ସେତିକିରେ ରହିଛି ସେ ଦି ବର୍ଷର ଛୁଆ ନଅ କେଜି ଆଠ ଆଉ କଣ ଥିବା ମୁଁ କହିଲି ଦି ବର୍ଷର ଛୁଆ ଯଦି ନଅ କେଜି ଆଠଶ ହେବେ ତାହେଲେ ଆଉ କୋଉ ଛୁଆ ହେବେ।
ଲ।
ସୁବୁନେଇ ନା କଣ?
ହାଲୋ।
ଆ କହିଲି ଶୁବୁନେଇନା କଣ ତତେ?
କହ।
ନେଟୱାର୍କ ଜାଗାକୁ ଆସେ।
ହଁ। ଆଉ କୋଉଦିନ ଆ ସେ ଯିବେ ଏଗାର ତାରିଖରେ।
ଏଗାର ତାରିଖରେ କହୁଛନ୍ତି ଯିବେ ଦେଖିବା ଆଉ।
ହୁଁ। ଆଉ କଣ କହ?
ଆଉ ଭାତ୍ ଯୋଉ ଆଉ କଣ କରିବୁ ନା ନା ମୁଁ ଅଛି ବାହାରେ।
କିଛି ବି ଶୁଭୁନାହିଁ ବଡ ପାଟି କରୁନୁ ହଁ ସେମତି ବଡ ପାଟି ଟି କହିଲେ ଶୁବିବ କିଛି ଶୁବୁନି ବା।
ଆଉ କହିଲି ମୁଁ ବା ବାହାରେ ଅଛି। କଣ ଯାଇଚି ଘରକୁ?
ଆଉ ସେ ତାକୁ ଝିଅକୁ ଦେଖେଇକି ପୁରା କ୍ଲିଅର କରି ସାରିଲେ ଯାଇକି କହିବୁ ଯିବେ।
ହଁ। ଆଉ।
ଆଉ କଣ କହ୍।
ଆଉ ମାମୁନ ଦେଇ ଫୋନ୍ କରିଥିଲା।
ସେ ତ କିଛି ଦେବୁ ନା ଖାଲି କରଜ ଖାଲି କ ମାମୁନ ଦେଇ ନାଇଁ ଫୋନ କରିନେଇ।
ଆଉ।
ନା ସେ କାଲି କରିଥିଲା ନଅ ଦଶଟା ବେଳକୁ କରିଥିଲା।
ମତେ ବି ସେଇ କାଲି କରିଥିଲା।
ହଁ ଆଜି ଆଉ ଫୋନ କରିନି।
ଓ ହୋ।
ସିଏ ତାକୁ କେତେବେଳେ ଟାଇମ ଯେ କରିବ ତା ତ ରୋଷେଇବାସ ଦୁନିଆ ଧନ୍ଦା ସାରିବ ଛୁଆଙ୍କ ଧନ୍ଦା କର ଏଇନାକେ ବଡ ଝିଅ ଟା ସ୍କୁଲ ଯାଉଥିବ। ଆଉ ସାନ ଟା ତାକୁ ଖୋଇ ପେଇ ଦେ ଆଉ ସେ ରୋଷେଇ ବାସ ତା ତାଙ୍କର ହେଇଯାଉଛି ବାରଟା ଗୋଟେ ଆଉ ସେ କୁଆଡେ ଫୋନ କରବ ସେ ଫାଙ୍କା ହେଲେ ଯାଇକି ଫୋନ୍ କରିବ।
ହଁ।
ଭାଇ ବି ଯାଉଥିବେ ଡଉଟି ଦିଟାରେ ଯାଉଚନ୍ତି ନା କଣ କି ସଖାଳୁଆ ଯାଉ ସେ ଦିଟା ରେ ଆସୁଥିବେ।
ଆଉ ହଁ ଶୁଭୁଛି ଶୁଭୁଛି।
ଆଉ ଟି ସେ ତାକୁ ଫୋନ କରିବା ପାଇଁ କେତେବେଳେ ଟାଇମ।
ହଁ କାଲି ସେଇଆ ପଚାରୁଥିଲା କହିଲା ଝିଅ ଖାଇଲା ନା ମୁଁ କହିଲି ନା ଲ ହେଟା ଖାଉନି। ସେମିତି କଲା ଜବରଦସ୍ତ ମାଡ଼ିବସ ହଁ ଆ
ତୋ ପାଖକୁ କରିଥିଲା।
ହଁ। କହିଲା ଜବରଦସ୍ତ ମାଡ଼ି ବସିକି ଖୁଏଇଦେ ମୁଁ କହିଲି ସେ ମାଡ଼ି ବସିଲେ ତୁ ଆସିଲୁ ଦେଖିଆ ମାଡ଼ି ବସିବୁ।
ଲା ମାଡି ବସିକି ଖୋଇଦେ।
କଁ କହିଲୁ?
ମୁଁ କହିଲି ମାଡ଼ି ବସିକି କେମିତି ଖୋଇଦବୁ? ସିଏ ତ ଖାଉନି।
ହଁ ସେ ତାକୁ କହୁଛି କହୁଛି ଝିଅକୁ କହ ମାଡି ବସିକି ତାକୁ ଖୋଇଦବ ମାଡି ବସିକି କେମି